ମ୍ୟାଡାମ କଁ ଶୋଇ ଶୁଭ ଅପରାହ୍ନ ମ୍ୟାଡାମ ଶୋଇଥିଲେ କି?
ଆଜ୍ଞା ଆଜ୍ଞା ବର୍ତ୍ତମାନ ଦିନରେ ଶୋଇବା ଭଲ ନୁଏଁ ବୋଲି ବହୁତ ଲୋକ କହିଛନ୍ତି ତ ବିଶ୍ରାମ ପାଇଁ ଏକ ଘଣ୍ଟା ା ବି ବହୁତ କିଛି ତ ସେ ଏକ ଘଣ୍ଟା ମୋ ପାଖରେ ସମ୍ପୂର୍ଣ୍ଣ ହୋଇସାରିଛି ଆଉ ବର୍ତ୍ତମାନ ଯେହେତ ୁ ତିନିଟା ଚଉରାଳିଶ ବାଜି ସାରିଲଣି ତ ମୋର ଶୋଇବାର ଟ ଦଟ ର ବୁଝିପାରିଲେ
ଆଜ୍ଞା ନାଇଁ ମ୍ୟାଡ଼ାମ ଶୋଇବା ମଧ୍ୟହ୍ରେ ଶୋଇବା ଟା ଠିକ ନୁହେଁ ଶରୀର ପାଇଁ ଯେ କିନ୍ତୁ ନିହାତି ଘଣ୍ଟେ ଦେଢ ଘଣ୍ଟା ଦେହକୁ ବିଶ୍ରାମ ନିହାତି ଆବଶ୍ୟକ
ଆଜ୍ଞା ସେଥିପାଇଁ ଏକ ଘଣ୍ଟା ଦେହରେ ଦଉଛି କିନ୍ତୁ ମନେ ରଖନ୍ତୁ ରାତ୍ର ସମୟରେ ଆଠ ଘଣ୍ଟା ମିଶ୍ରାମ ନବା ଅତ୍ୟନ୍ତ ଜରୁରୀ ଯୋଉଟା କିି ଆମର ଅ ରାତି ଦଶ ରୁ ସକାଳ ଛଅ ହେଇଯାଉଛି ନହେଲେ ରାତି ନଅରୁ ସକାଳ ପାଞ୍ଚ ବୁଝିପାରିଲେ ତ ସାତଟା ମଧ୍ୟରେ ଆମର ରାତ୍ର ଭୋଜନ ସମ୍ପୂର୍ଣ୍ଣ କରି ଆମେ ରାାତ୍ର ନଅଟା ମଧ୍ୟରେ ଯଦି ଶୟନ କକ୍ଷରେ ଯାଇ ଶୟନ ଶୋଇବା ତ ଆମର ବହୁତ କିଛି ଶରୀରର ଉପକାର ହେଇପାରିବ
ସେଟା ନିଶ୍ଚିନ୍ତ ହୋବରେ ଆଉ ମ୍ୟାଡାମ କୁହନ୍ତୁ କିଛି ଆପଣଙ୍କ ବିଷୟରେ କିଛି କୁହନ୍ତୁ ଆପଣଙ୍କର ଏବେ ନୂଆ ନୂ ବିବାହ ହେଇଛି ଆପଣଙ୍କର ଜୀବନ ଯାପନ ବିଷୟରେ ଟିକେ।
କଣ କହିବା ଯେହେତୁ ନୂତନ ବିବାହ ବର୍ତ୍ତମାନ ହେଇଛି ତେ। କି ଯେହେତୁ ଆମେ ଝିଅ ଥିଲେ ତ ଆମେ କିଛି ଅଲଗା ପ୍ରକାର ଥିଲୁ ଯେହେତୁ ଏବେ ଆମେ ବୋହୁ ହେଲୁ ବତ କିଛି ଆମ ଭିତରେ ପରିବର୍ତ୍ତନ ହେବାକୁ ଲାଗିବ ଯେମିତି ଆମର ଘରେ। ଆମେ ସକାଳ ସାତଟା ଆଠଟାରେ ଉଠୁଛୁ ମନ ଇଚ୍ଛା। ଗାଧଉଥିଲୁ ଖାଉଥିଲୁ ତ ଏଠି କିଛି ପରିବର୍ତ୍ତନ ହବ ଯଉଟା କିି ଆମର ଠିକ ସମୟ ଗୋଟା ନିର୍ଦ୍ଧାରିତ ହେଇ ରହିବ ଆଜ୍ଞା ଯେମିତି ଆମର ସକାଳ ପାଞ୍ଚରୁ ଉଠିକଣି ଦିନ ଦଶ ଭିତରେ ମାନେ ଦ ସକାଳର ଭୋଜନ ସାରିକି ମଧ୍ୟାହ୍ନର ଭୋଜନ ବାରଟା ସୁଦ୍ଧା ସାରିକି ଦିଟା ସୁଦ୍ଧା ଆମର ସବୁ କାମ ସାରିକି ଶୋଇକି କିମ୍ବା ତିନିଟାରୁ ଉଠିକି ପୁଣି ତିନିଟାରୁ ଲାଗି ପଡୁଛି କାମ ରାତ୍ର ପାଇଁ ତ ଆଜ୍ଞା ତାପରକୁ ଆମର ଗୃହିଣୀ ଆମର ଶାଶୁ ଶ୍ୱଶୁର ଦିଅର ନଣନ୍ଦ ସ୍ୱାମୀ ଜେଜେମା ଜେଜେ ସମସ୍ତେ ଅ ଅଛନ୍ତି ଯେହେତୁ ଯୌଥ ପରିବାର ଯଦି ଆମେ ଯୌଥ ହେଉ କିମ୍ବା କମ୍ ଘର ହେଉ କିନ୍ତୁ ଏକ ହେଲେ ବି ଆମ ଘରେ କାମ ରହିବ କାରଣ କାମ କେବେ ସରି ନଥାଏ ଯଦି ଯାହାଙ୍କର ସରୁଛି ସେ କିଛି ନା କିଛି କରୁଛନ୍ତି ଯେମିତି ଆମର ହାତରେ ସି ଥିଲେ ତ ତ କିଛି କିଏ ବୁଣାବୁଣି ଏଇ ବିଷୟରେ ଆଉ ଆପଣ କଣ କରନ୍ତି କି
ମୁଁ ବି ଜଣେ ଗୃହିଣୀ ମୋର ବି ବି ଶାଶୁଘରେ ଶାଶୁ ଶ୍ୱଶୁର ନଣଦ ଭାଣିଜୀ ପୁତୁରା ଆଜି ଆଜି ଯା ଦେଢ଼ସୁର ଘର ଭରପୁର ସେଇ କି ରୁ ସେଇ କାମ ବି ମୋର। ଆପଣଙ୍କର ଯାହା ଯାହା କହିଲେ ଟାଇମ ଟେବୁଲ ଟାଇମ ବର୍ତମାନ ମୋର ବି ସେଇ ସମୟ ସବୁ।
ଆଛା ଆଉ ଆପ୍ ମୁଁଶ୍ ମୁଁ ଶୁଣିଥିଲି ଆପଣ ବର୍ତ୍ତମାନେ ସିଲେଇ କରିକି ଆପଣ ଦିନକୁ ଦୁଇ ତିନି ବ୍ଲାଉଜ ବି ତିଆରି କରୁଛନ୍ତି, ଏହା କଣ ସତ୍ୟ?
ସିଲେଇ ଯେହେତୁ ମୁଁ ଶିଖିିନଥିଲି ପୂର୍ବରୁ ଶାଶୁ ଘରେ ଆସିଲା ପରେ ଏଠି ମେଶି ସିଲେଇ ମେସିନ୍ ଥିବାରୁ ଶାଶୁ ଘରେ ସମସ୍ତେ ଶିଖିଚନ୍ତି। ତ ମତେ କହିଲୁ, ତୁ ସବା ସାନ ବର୍ତ୍ତମାନ ତୋର କିଛି ଆଉ କାମ ନାହିଁ ଶଶୁରଙ୍କୁ ଖାଇବାକୁ ଦେଇ ସାରିଲା ପରେ ତୁ ବି ସିଖି, ଆଉ ମୁଁ ଯେହେତୁ ସେମାନଙ୍କର ଅନୁସରଣରେ କିଛିଟା ପ୍ରୟାସ କରୁଛି।
ଆଚ୍ଛା ଆପଣଙ୍କର ସିଲେଇର ଯନ୍ତ୍ର ଆପଣଙ୍କ ଗୃହରେ ଅଛି ଆପଣ ସେଥିପାଇଁ ସିଲେଇ ଟିକେ କରୁଛନ୍ତି, ଏଇଆ ତ। ଆଚ୍ଛା ଆଚ୍ଛା ଯାହା ହଉ ମୋତେ ଭାରି ଖୁସି ଲାଗିଲା, ଆପଣ ଯେହେତୁ ବର୍ତ୍ତମାନ ସବୁରି ମୂଳରେ ପଇସାର ଅର୍ଥ ଲାଗୁଚି, ଯେମିତି ଆମର ଶାଢ଼ୀଟିଏ କିଣିବା ଶାଢ଼ୀଟିର ମୁହଁ ମାରିବା, ଶାଢ଼ୀର ଧଡ଼ିରେ ଯେଉଁ ଆମେ କପଡ଼ାର ଅ ଅସ୍ତ୍ର ପକେଇବା, ଯଉଟାକୁ ବୁଝିଲେ ଆଉ ଆଉ ବ୍ଲା ଜ୍ ତିଆରି କରିବା। ତ ଏମିତି କିଛି ଲାଗିକି ରହିଚି। ଆପଣଙ୍କୁ ଆ ଆପଣ ଯା ହଉ ଘରେ ବସିକି ଦୁଇ ତିନି ବ୍ଲାଉଜ ମାନେ ଗୋଟେ ବ୍ଲାଉଜ ର ଦାମ ରହୁଚି ତିନିଶହ ଟଙ୍କା। ଆପଣ ଦିନେରେ ବି ଛଅଶହ ରୁ ନଅଶହ କମେଇ ପାରୁଚନ୍ତି। ବର୍ତ୍ତମାନ ଯଦି ଦି ଖଣ୍ଡ ବ୍ଲାଉଜ କଲେ ବି ଆପଣଙ୍କର ଛଅଶହ ଟଙ୍କା ହେଲେ ବି ଏକ ମାସରେ ଆପଣଙ୍କର ଅଠର ହଜାର ଟଙ୍କା ଆସିଯାଉଚି। ତ ଖୁସି ଲାଗୁଚି ଆଉ ଆପଣଙ୍କର ଏଇ କଷ୍ଟ ର କାମର ସହିତ ତା ସହିତ ଯୋଉ ଅର୍ଥ ବି ମିଳିବା।
ବହୁତ ଇଚ୍ଛା ଥିଲା ପୂର୍ବରୁ ଯେହେତୁ ଘରେ ଥିଲୁ ଘରେ ସେସବୁ ଜିନିଷ ଆଗ୍ରହ ହୁଏନି ଘରେ ଟିକେ ଖେଳକୁଦ ମାଇ ଇ ମନ ଥିଲା କିନ୍ତୁ ଶାଶୁ ଘରେ ସେସବୁ ହେଇପାରୁ ନଣଦ କଥା ଶୁଣି କୁ ପଡିବ ଏସବୁ ବାବଦରେ ଶାଶୁଙ୍କ କଥା
ଆପଣ କଣ ଦିନରେ ଦିଇଟା ବ୍ଲାଉଜ କରୁଚନ୍ତି ନା ଏ ଗୋଟେ ବ୍ଲାଉଜ?
ଦିନରେ ଗୋଟାଏ ଆଉ ଗୋଟାଏ ଅ ଧେ, ଏମିତି ହଉଚି କଣ
ଆଚ୍ଛା ଏକ ବ୍ଲାଉଜ ମାନେ ଦିନକୁ ତିନିଶହ ଟଙ୍କା। ହେଲେ ବାର ତିରି ଆପଣଙ୍କର ମାସରେ ରହୁଚି ତିରିଶି ତିରିଶି ଏକ ଏକ ଦିନ ତିନିଶହ ଟଙ୍କା ହେଲେ ତିରିଶ ଦିନରେ ଆପଣ ନଅ ହଜାର ଟଙ୍କା କମେଇ ପାରୁଚନ୍ତି।
ଆଜ୍ଞା ଆଜ୍ଞା।
ଆ ହଉ ଆପଣଙ୍କ ତ ଗୋଟିଏ ବ୍ଲାଉଜର ଦାମ ନଅ ହଜାର ଆପଣ ବହୁତ ଖୁସି। ଯାହା ହଉ ଆପଣ ଆପଣ ଏମିତି ପରିବାର ଟାକୁ ଆପଣ ଚଳେଇ ପାରିବେ। ଯେ ଆପଣ ଜଣେଇ ଦଉଚନ୍ତି ଝିଅ ବି କାହାଠୁ କୌଣସି ମାତ୍ରାରେ କମ ନୁହନ୍ତି।
ଝିଅ କୌଣସି ରେ କମ୍ ନୁହ କାରଣ ଝିଅଙ୍କ ପାଖରେ ସବୁ ପ୍ରକାର ଗୁଣ ଥାଏ।
ତା ସହିତ ଆପଣଙ୍କର ତା ସହିତ ମୁଁ ଶୁଣିବାକୁ ପାଇଚି ଆପଣ ଅ ମାନେ ଆପଣଙ୍କର ବି ଯୋଉ ଆପଣ କିଛି ପିଲାଙ୍କୁ ର ଖୀକି ମଧ୍ୟ ଟ୍ୟୁସନ ବି କରୁଚନ୍ତି ଯୋଉ ଆଠ ଦଶ ଛୁଆଙ୍କୁ ରଖି ଏହା ବି ସତ୍ୟ?
ଏହା ସତ୍ୟ ଯେ କିନ୍ତୁ ବର୍ତ୍ତମାନ କରୁନି କାରଣ ବର୍ତ୍ତମାନ ଟିକେ ପରିସ୍ଥିତି ତି ଅଲଗା ଯାହା ଫଳରେ ବସି ପିଲାମାନଙ୍କୁ ବନ୍ଦ କରିଚି କିନ୍ତୁ ହଁ କରେ ମୁଁ।
ଆଜ୍ଞା ଆଜ୍ଞା। ହ ଆଚ୍ଛା ଏବେ ଟିକେ ରଜ ଯେହେତୁ ଯାଇଚି, ଏବେ ଯୋଉ ପିଲାଙ୍କର ପାଠ ସରିଚି ଆପଣ ସେଥିପାଇଁ ଟିକେ ଛୁଟି ରେ ଅଛନ୍ତି।
ଆଜ୍ଞା ଆଜ୍ଞା ଘରେ ମା ଆ କଣ କରିବା କିଛିଟା ଛୁଆ ମ ତେ ପାଠ ପଢିବାକୁ ପିଲାଙ୍କୁ ବହୁତ ଭଲ ଲାଗେ। ସେଇ ଗୋଟାଏ କାମ ମୁଁ ବହୁତ ଭଲ ସେ କରେ। ଆଉ ବାକି ସିଲେଇ ତ ମୁଁ ଏଇଠି ଆସି ଶିଖିଲି। ବାକି ମୁଁ ଏଇ ପାଠ ଛୁଆଙ୍କୁ ପାଠ ପଢିବାକୁ ମୋର ବହୁତ ଆନନ୍ଦ ମିଳେ ମତ ତେ।
ଆଜ୍ଞା। ମାନେ ଏମତି ନାଇଁ ମତେ ବି ଛୁଆଙ୍କୁ ପାଠ ପଢିବାକୁ ବହୁତ ଖୁସି ମିଳେ। ଆନନ୍ଦ ମିଳେ ମୁଁ ବି ବହୁତ ପାଠ ପଢେଇଛି ଯେହେତୁ ଏବେ ଏବେ ବିଭାଗ ର ହେଇଛି ତ ବର୍ତ୍ତମାନ ସୁଦ୍ଧା କୌଣସି ଛୁଆଙ୍କୁ ଆଉ ପାଠ ପଢନି କାରଣ ମୁଁ ଟିକ କି ମାନେ ଘରେ ବହୁତ କମ କାମ କରୁଥିଲି କମ କାମ କରୁଥିଲି ଏବେ ଶାଶୁଘର ଯେହେତୁ ସବୁ କିଛି କାମ କରିବାକୁ ପଡୁଛି ଯେହେତୁ ମୁଁ ବଡ ସେଥିପାଇଁ ଟିକେ ମୋର ପରିବାର ନେଇଁ ସେ ସେଥିପ ମୁଁ ସମୟ କାହାରିକୁ ବି ବେଶୀ ବାଦ୍ ଦେଇ ପାରୁନି ସାଙ୍ଗସଥି ବନ୍ଧୁ ଯେମିତି କହିଲେ ତ ନିଜ ପରିବାର ଟାକୁ ନିଜେ ଗଢୁଛି ଆଶା କରୁଛି ଠାକୁରଙ୍କ ଦ୍ଵାରରେ ମୋ ପରିବାର ଖୁସି
ନାଇଁ ଆପଣଙ୍କ ପରିବାର ବହୁତ କାରଣ ଗୋଟେ ବଡ ବୋଉ ପାଖରେ ଯଦି ବାନ୍ଧି ରଖି ରଖିବାର ଗୁଣ ଥିବ ସେ ପରିବାର ନିଶ୍ଚିନ୍ତ ଭାବରେ ଭଲରେ ରହିବ ଆଉ ମୁଁ ଆଶା କରୁଛି ପରିବାର ସବୁବେଳେ ସେମ ଯେ ହସ ଖୁସି ରହୁ ଆପଣଙ୍କ ହାତରେ ସେ ବାନ୍ଧିବାର ସୂତାଟାଥାଉ
ଆଜ୍ଞା ଆଜ୍ଞା ଧନ୍ୟବାଦ ଆପଣ ଧନ୍ୟବାଦ ଆପଣଙ୍କ ସୁନ୍ଦର କଥା କହିଥିବାରୁ ମୁଁ ଆପଣଙ୍କ ପାଇଁ ଗର୍ବିତ କାରଣ ଏଭଳି ବନ୍ଧୁଟିଏ ମୋର ଅଛି ଯିଏକି ମୋତେ ଏତେ ସୁନ୍ଦର ବାର୍ତ୍ତାଟିଏ ଦେଇପାରିଲେ ଯେମିତି ବଡ଼ ବୋଉ ହିସାବରେ ପରିବାରରେ ସମସ୍ତଙ୍କୁ ବାନ୍ଧିକି ରଖିବା ପାଇଁ ପଡିବ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
ଆଜ୍ଞ
ଆଜ୍ଞା
ମୁ ଆପଣଙ୍କ ସହିତ କଥା ହେଇ ନିଜକୁ ଉ ମନେ ମନେ ବହୁତ ଆଶୀର୍ବାଦ ମନେ କରୁଛି
ନାଇଁ ନାଇଁ ଏମିତି କୁହନ୍ତୁନି ମୁଁ କଣ ଆପଣଙ୍କ ପରି ବନ୍ଧୁ ଥିଲେ ବହୁତ କିଛି ଦୁଃଖ ଦୂର ହେଇଥାଏ କାରଣ ନୁହେଁ ଯେ ସବୁ ବନ୍ଧୁ ଆଜ୍ଞ ନାଇ ମୁଁ ନୁହେଁ ସବୁ ବନ୍ଧୁ ଆସି ସାହାଯ୍ୟ କରିବେ ଏମିତି କି କିଛି ବନ୍ଧୁ ଅଛି ଯାହାଙ୍କ କଥାରେ ବି କଥା କହିବା ଦ୍ଵାରା କିମ୍ବା ତାଙ୍କ ସହିତ କିଛି କଥା ହେବା ଦ୍ଵାରା ଦୁଃଖ ମଧ୍ୟ ବି ଯାଇପାରୁଛି ସେଇଭଳି ବନ୍ଧୁ ଭିତରୁ ଆପଣ ହଉଛନ୍ତି ଜଣେ ମାନେ ମୁଁ ଆପଣଙ୍କୁ ନେଇ ବହୁତ ବି ଗର୍ବ ଅନୁଭବ କରେ ଆଉ ଯାହା ହଉ ଆପଣ ଆପଣଙ୍କର ଯୋଉ ସିଲେଇ ମେସିନ ସହିତ ଘର ଜାବତ୍ୟ କାମ ସହିତ ଆପଣ ଟିଉସନ ବି କରୁଛନ୍ତି ଏଥିପାଇଁ ବହୁତ ଗର୍ବ ଅନୁଭବ କରୁଛି ଆଉ ବୁଝିପାରିଲେ
ଆଜ୍ଞା
ଆଜ୍ଞା ଆଛା ଆଉ
କାରଣ ବନ୍ଧୁର କଥା ଶୁଣିବା ପାଇଁ ସାମ୍ନା ରହିଲାସାମ୍ନା ବନ୍ଧୁ ଟା ସେପରି ଶୁଣିବା ଯୋଗ୍ୟ ହେଇଥିବା ଦରକାର ଯାହା ଫଳରେ ମୁଁ ବେଶୀ ଦୂର ଯାଇକେ ଭାବି ପାରେନି ଆଉ ଯେତିକି ସାଙ୍ଗେ ସାଙ୍ଗେ ମୁଁ ମୋ ମା ମୁଁ ଯାହା ମୋ ମୁଣ୍ଡରେ ପୁରାଏ ମୁଁ ସେଇଟା ଟିକେ କହିଦିଏ। ଯଦି କିଛି ଖରାପ ଲାଗୁଥିବେ ତାହେଲେ ଭୁଲ ଧରିବେନି
ନାଇଁ ନାଇଁ ଆପଣ କିନ୍ତୁ ଖୋଲା ହୃଦୟର ଆପଣ ଶୁଣି ବହୁତ ଖୁସି ଲାଗୁଛି ଏଭଳି ଲ ସଂସାରରେ ବହୁତ୍ କମ ଦେଖା ଯାଆନ୍ତି। ଆଉ କଣ କହିବାକୁ ଚାହୁଁଛି କି ବର୍ତ୍ତମାନ ଟିକେ ଯେହେତୁ
ଆଜ୍ଞା।
ଆଜ୍ଞା ମୁଁ ଜାଣିପାରୁଛି ମାନେ ବର୍ତ୍ତମାନ ମୁଁ କହିବା କି ଯେହେତୁ ମୋର। ଉ ମାନେ ମୋର ନଣନ୍ଦଙ୍କର ପୁଅ ଅଛନ୍ତି। ଛୋଟ ଛୁଆଟି ତିନି ବର୍ଷର ସେ ବର୍ତ୍ତମାନ ମୋରି ପାଖରେ ଖାଉଛି ମୁଁ ତାକୁ ଖୁଆଇ ଦଉଛି ସମୟ ପ୍ରାୟ ହେଇଗଲାଣି ଛୁଆଙ୍କର ଖାଇବା ସମୟ କାରଣ ମୁଁ ଛୁଆଙ୍କୁ ଖାଇବା ସମୟ ଦେଲା ମୁଁ ମୁଁ ଫୋନ୍ ବେଶୀ ବ୍ୟବହାର କରୁନି କିମ୍ବା ଟି ଭି ମଧ୍ୟ ବ୍ୟବହାର କରୁନି। ତ ସେଥିପାଇଁ, ନାଇଁ ବର୍ତ୍ତମାନ ନାଇଁ ଆପଣଙ୍କର-ଅ-ଅ ଆଉ ଏ ବିଷୟରେ ଯଦି କିଛି ବୁଝିବା ପାଇଁ ଚାହିଁବେ ଆପଣ ମ ନିଶ୍ଚିନ୍ତ ପର ମୁହୂର୍ନ୍ତରେ କଥା ହେଇପାରିବେ। ବର୍ଷା ପାଇଁ ମୁଁ ର ଆଜ୍ଞା ଆଜ୍ଞା ରହୁଛି ଆଉ ଆପଣ ନହେଲେ ର ରଖିବେ ଆଉ ଆଉ ଆଜିର ରାତ୍ର ଭୋଜନ
ରାତ୍ର ଭୋଜନ କିଛି ତ ଜାଣିନି ରୁଟି ସହିତ ସନ୍ତୁଳା କି-ଇ-ଇ କିଛି ତ ତରକାରୀ ହବ ମା କହିଦେଲେ ମା କହିଲେ ହବ।
ଆା ଆଚ୍ଛା ଠିକ ଅ ଅଛି ଆଉ ଆଜ୍ଞା ର ଆଜ୍ଞା ରଖନ୍ତୁ ଆପଣ କଲ୍ ଟିକୁ ସମାପ୍ତ କରନ୍ତୁ। ନମସ୍କାର।